ହଁ କଣ
କିଛି ନାହି ଏନ୍ତି ବସିଛି ଆଉ ତୁ କଣ କରୁଚୁ ହଁ ମୋ ଦେହପାଅ ଭଲ। ତୁ କେମତି ଅଛୁ?
ଅଛି ଆଉ କଣ ଖାଇଚୁ?
ମୁଁ ଭାତ ଖାଇଚି।
ଭାତ ଖାଇଛୁ କଣ ଭାତ?
ଭାତ ଆଉ ଆଳୁ ଭଜା ଆଉ ପୋଡ଼ାପୋଡ଼ି। ପଖାଳ ଭାତ
ଓହୋ ଆଉ ଘରେ ତ ମା ହେରିକା କଣ କରୁଚନ୍ତି?
ମୋ ମା ଏବେ ରୋଷେଇ ସାରିକି ସେ ଶୋଇଛି ମୁଁ ଏଠି ବସିଛି ଆଉ।
ହୁଁ ଏ ବର୍ଷ ଦୀପାବଳି କି ଆମ ଗାଁକୁ ବୁଲି ଆସୁନୁ
ଦୀପାବଳିକୁୁ
ହଁ।
ହଁ ଯିବା।
ହଉ ଆସିବୁ ଆଉ ମିଶିକି ମଜା କରିବା ଆଉ ତମ ଆଡେ ଦୀପାବଳି କେମିତି କଣ କରୁଚନ୍ତି?
ଆମ ଆଡେ ତ ଦୀପାବଳି କି କିଏ ହେନ୍ତି କଣ କରୁଛି ମୁଁ ଜାଣନ୍ତିି କିନ୍ତୁ ମୋ କଥା କହୁଛି ତୁ ଶୁଣୁ
ହୁଁ କହ।
ମାନେ ପୁରା ତା ଆଗରୁ ଆମର ସବୁ ଘରେ ମାନେ ଘର ଦ୍ୱାରା ସବୁ ଲିପା ପୋଛା କରାଯାଏ ଆଉ ରଙ୍ଗ କରାଯାଏ। ଆଉ ସବୁ କଣ କହିଲୁ ମାନେ ସବୁ ଯୋଉ ବାହାରୁ ଯଉ ମ ସବୁ ପୁରୁଣା ଜିନିଷ ଥାଏ ସବୁ ନେଇକି ବାହାରେ ଫୋପାଡ଼ି ଦଉ ତାପରେ ଦୀପାବଳି ଦିନ ସକାଳୁ ଉଠିକି ସବୁ ମାନେ ଆମର ଯଉଁ ସବୁ ଥାଏ ସବୁ ଲୁଆ ଜିନିଷ ସବୁ ଯଉଁ ଥାଏ। ସେଟା ସବୁ ଯାଇକିରି ପୂଜା ପୂଜା କରାଯାଏ। ଠାକୁରଙ୍କ ପାଖରେ ପୂଜା କରାଯାଏ ମନ୍ଦିର ସବୁ ଯାଉ ତାପରେ ହେଟୁ ଘରେ ଅସିକି ସବୁ ମାନେ ମା ବିଭିନ୍ନ ପ୍ରକାରର ପିଠା କରେ ଆଉ ପିଠା କଲା ପରେ ତାପରେ ହେଟୁ ଆମେ ସବୁ କଣ କହିଲୁ ସବୁ ରଙ୍ଗୋଲି କରୁ ଘର ଆଗରେ ସବୁ ବିଭିନ୍ନ ପ୍ରକାରର ରଙ୍ଗୋଲି କରୁ। ତାପରେ ବାଣ ବି କିଣିକି ଆଣୁ ଆଁ ତାପରେ ହେଟୁ ଛାତ ଉପରେ କୁ ଯାଇକି ସବୁ ମାନେ ସଜାଉ ସବୁ ସବୁ ଲିଚୁ ଆଉ ଦିପରେ ପୁରା ସନ୍ଧ୍ୟା ହେଲା ପରେ ଆମେ ସବୁ ଯାଇକି ସବୁ ମାନେ ବିଭିନ୍ନ ପ୍ରକାରର ସାଜସଜା କରୁ। ଏମିତି ତାପରେ ଏଠୁ ପିଠାପଣା ସବୁ ଖାଉ ତାପରେ ସବୁ ମାନେ ଘରକୁ ସବୁ ଡକଉ ସବୁ ମାନେ ଆମର ସବୁ ସବୁ ଥାଆନ୍ତି ମାନେ ଆମ ସାଙ୍ଗସାଥି କି ସବୁ ସମସ୍ତଙ୍କୁ ଡାକୁ ଆମ ଘର ଖାଇବା ପାଇଁ ଆ ପୁରୀ ତାପରେ ଅ ଜଉ ବଡବଡୁଆ ମାନଙ୍କୁ ବି ଆମର ଡକା ହୁଏ ଶିକ୍ଷ୍ୟା ଦିଆ ସରି ଶ୍ରାଦ୍ଧ ଦିଆଯାଏ ଜଉ ଅ ସେଇ ଦୀପାବଳିରେ। ସେଇଟା ସବୁ ଏମିତି କରୁ ଆଉ।
ଓହୋ।
ଆଉ ତମର ସବୁ କେମିତି କଣ ପାଳନ କର?
ଆମର ବି ସେମିତି ଦେଖ ଯୋଉ କଣ କହିଲୁ ଆମର ବଡବଡୁଆ ଯୋଉ ରହିଲେ ସିଏ ମାନେ ଯୋଉ ବଡବଡୁଆ ଆମ ଯୋଉ ଜେଜେବାପା ହେରିକାଙ୍କ ଜଉ ତାଙ୍କ ବାପା ଜେଜେ ହେରିକା ମାନେ ତାଙ୍କୁ ମାନେ ତିନି ଜରେନି ଆଗରୁ ଏକାଥରେ ଡକା ହୁଏ। ତାଙ୍କୁ ଫୁଣି ଡକାହବ ବୋଲିତି କଣ କହିଲୁ ମାନେ ଧୂଆ ଲୁଗା ପଟା ମାନେ ଘର ଘର ଦ୍ୱାରା ସବୁ ପୁରା ସଫାସଫି କରିକି ମାନେ ପୁରୁଣା ଯାହା ଜିନିଷ ଥିବ ତାକୁ ବି ସବୁ ଫୋପଡ଼ା ଫୋପୁଡି କରିକି ମାନେ ଆଉ ସ ଯେଉଁ ୟୁଜ୍ ମାନେ ଯେଉଁରା ଆମେ ବ୍ୟବହାର କରୁଛୁ ତାକୁ ଆଉ ସବୁ ଧୁଆ ଧୁଇ କରିକି ଘର ଦ୍ୱାରା ପୁରା ଲିପା ପୋଛା କଲର ଫଲର କରିକି ମାନେ ତାଙ୍କୁ ମାନେ ଡା ହେବ ପୁରା ସଫାସତୁରା କରିକି ଯେତେଳେ ଡକା ହବ ପିଣ୍ଡ ଦେଇକି ମାନେ ପିଣ୍ଡରେ ଦେଇକି କେ ନାଁ କହିକି ମୋ ଜେଜେ ବା ମାନେ ଭିତର ଘରେ ମାନେ ଯୋଉ ବ୍ରାହ୍ମଣ ଆସନ୍ତି ଆମର ତାଙ୍କୁ ସେମିତି ମାନେ ଡାକନ୍ତି ତାପରେ ସେ ରୁହନ୍ତି ମାନେ ଆମ ଘର ସମସ୍ତେ ଭିନେଜଉ ସେ ଜଉ ଚାରି ଦିନ ଆଙ୍କ ସେ ରହିବେ ସିଏ ତାଙ୍କ ଜାଗାରେ ଫୁଣି ସିଏ ଆସିଚନ୍ତି ବୋଲି ଆମେ ଏକାଠି ଖାଇବୁ ମାନେ ସମସ୍ତେ ଏକାଠି ଖାଇବୁ ଗୋଟେ ଜାଗାରେ ମାନେ ଗୋଟେ ବଡ଼ ହାଣ୍ଡିରେ ଭାତ ବସିବ ପୁଣି ଗୋଟେ ବଡ଼ ହାଣ୍ଡିରେ ତରକାରି ହବ ଆମେ ସମସ୍ତେ ସେଇଠି ଖାଇବୁ। ତାପରେ ହେଟୁ ଜଉ କଣ କହିଲ ଏନ୍ତି ତିନ ଚାରଦିନ ରହିବ ଲୁଗାପଟା ଖାଲି ପା ଜଉ ହଉଚି ଖାଇବୁ ମାନେ ଲୁଗା ପାଲଟିବୁ ନହେଲେ ଖାଇବୁ ମାନେ ଘରେ ଆଉ ପସିବୁନି ଏମତି ମାନେ ହୁଏ। ତାପରେ ଯୋଉ ହଉଛି ଆମର ଲାଷ୍ଟ ଦୀପାବଳି ଦିନ ସେଇଦିନ ତ ପୁରା ମାନେ ପୁରା ମାନେ ଯୋଉ ହଉଛି କଣ କିଲ ସେଦିନ ତ ପୁରା ପରିଷ୍କାର କାରଣ ସେଦିନ ଯିବେ ସେଦିନ ପୁରା ହଉଛି ତାଙ୍କୁ ସେଦିନ ବି ପୁଣି ପୁରା ଧୁଆ ଧୋଇ ହବ ଘର ଦ୍ୱାରା ପୁରା ଧୁଆ ଧୋଇ ହବ ଲିପା ପୋଛା ହବ ତାପରେ ରାତିବୋଳୁକୁ ଦେଖିବୁ କାଉଁରା ଗାଠି କେମିତି ଗୋଟେ ଜଳେଇକି ଯୋଉ ହଉଛି କରନ୍ତିନି।
ହଁ।
ହଁ କାଉଁଡିଆ କାଦି ଜଳେଇକିନି ମାନେ ଭିତର ଘରକୁ ନିଅନ୍ତି ମାନେ ଆମର ସେଠି ପିଠା ବି ହୁଏ ପିଠା, ଖିରି ଆଉ ଜଉ କାକେର ପିଠା, କ୍ଷୀରି ଆଉ ଜଉ ଚକୁଳି ପିଠା ଅମିତି ବରା ଆଉ ଆଉ ଯୋଉ ବରା ପକୋଡି ଏମିତି ଗୁଡେ ପିଠା ହୁଏ ମାନେ ବିଭିନ୍ନ ପ୍ରକାରର ପିଠା ହୁଏ ସେଇ ପିଠା ଲାଗିବ ତାପରେ ଜଉ ଗେଣ୍ଡୁ ଫୁଲ ଆଉ ଜଉ ଏଇ ଜଉ କାଉଁରିଆ କାଠି କେମତି ତାକୁ ବାନ୍ଧିକିନି ମୋ ଜେଜେବାପା ମୋ ଦାଦା ହେରିକା ବାନ୍ଧିଦିଅନ୍ତି ସେ ଜଉ ହଉଚି ବନ୍ଧିକିନି ତାଙ୍କୁ ନେଇକି ଜଉ ହଉଚି ସେ ନିଆ ପାଖରେ ନେଇକି ତାକୁ ଦେଖେଇବୁ ହେଟୁ ତାପରେ ନିଆଁ ପାରେ ନେଇକି ତାଙ୍କୁ ଦେଖେଇବୁ ଏଠୁ ତାପରେ ସେ ନିଆଁଟା ତାଙ୍କୁ ଧରିକି ଆସିବୁ କଣ ଗୋଟେ ବଡବଡୁଆ ହେଟା କଣ ଗୋଟେ ଗୀତ ଟେ ମୋ ଆମ ଘରେ ସମସ୍ତେ ମାନେ ମୋ ବ ବଡବାପା ହେରିକା ଦାଦା ହେରିକ ବାପା ହେରିକା ଗାନ୍ତି ସେମତି ଗାଇକିନା ତାଙ୍କୁ ନେଇକି ଛାଡିଦେଇକି ଆସିବୁ ସେଇଠି ଜଉ ବାହାଲି ଯଉଠି ଜଉ ହଉଚି ଥୋଇବୁ ନେଇକି ସେ ନିଆଁ ସେଇ କାଉଁଆ କାଠିଠା ନେଇକି ଯଉଠି ଏକାଠି କରିକି ଥୋଇବୁ ସେଇଠି ମାନେ ବାଣ ଜଉ ତକ ମେଞ୍ଚାକ ରଖିଥିବୁ ସେଇ ବାଣ ତକ ଆଙ୍କ ଲଗେଇ ଦବୁ ସେଇଠି ମାନେ ପକେଇ ଦବୁ ସେଇଠି ଢୋ ଢା ଢୋ ଢା ଠୋ ଠା ହେଇକି ଫାଟି ଯିବ ଆମେତ କେବଳ ଝିରିଝିରୀଆ ବାଣ ହାଗୁରି ବାଣ ଚକିରି ବାଣ ମୁଁ ତ ହେଇରା ଫୁଟାଇ ଆଉ କୁ ମ୍ପି ବାଣ ମୋ ଭାଇ ହେରୀକା ସବୁ ବମ ଫମ ହେରୀକା ଆଣିକି ପକାନ୍ତି ଆଉ ଆଉ ଯୋଉ ହଉଛି ଆମର ବି ଘରଟାଙ୍କର ଖାଲି ଲିଚୁ ଲଗାଉ ଆଠୁ ଯୋଉ ହଉଛି ଦୀପ ଲଗାଉ ମହମଦୀରେ କ୍ୟାଣ୍ଡେଲ ଲଗାଉ ଏମିତି ଲଗାଉ ଆଉ ତମେ ମହମ୍ମଦତି ଲଗାନି କି?
ହଁ ମହମ୍ୱତୀ ଦୀପ ସବୁ ସନ୍ଧ୍ୟାବେଳେ ସବୁ ଲାଗି ଛାତ ଉପରେ ସବୁ ଲଗଉ ବାଣ ବି ବହୁତ୍ ଫୁଟାଉ। ତାପରେ ଯଉ କାଉଁଡିଆ କାଠି ରେ ଆମେ ସବୁ ବି ଯେଉଁ ବଡବାଡୁଆ ହେଉ ଯଦି ମୁଁ ସାବଧାନେ ରେ ପିଣ୍ଡ ଦିଅନ୍ତି ଘରେ ତାଙ୍କୁ ସନ୍ଧ୍ୟାବେଳେ ଆମେ ସବୁ ଯାଇ ବାଟେଇ ଦଉ।
ହଁ।
ବଢା ବଢିଆ ପିଠା କରା ହୁଏ ଖିରି ପୁରୀ।
ମତେ ମତେ ବି ଆସିଛି ଚକୁଳି ପିଠା ଆସିଛି ଆ ମାନେ ଆସିଛି
ହଁ ହଁ। ପାଉ ନାହିଁ ରଙ୍ଗୋଲି
ହଁ ହଁ ରଙ୍ଗ ରଙ୍ଗୋଲି କରେ ଏମତି ମ ଟିକେ ରଙ୍ଗୋଳି କରି ଆସେନି ଆମ ଘରେ ବି ମତେ ମୋ ବୋଉ ହେରିକା
ହଁ ମତେ ରଙ୍ଗୋଲି ପକେଇ ଆସିଛି କିନ୍ତୁ ପୀଠ ପଣରେ ମା କୁ ସାହାଯ୍ୟ କରେ କିନ୍ତୁ ଅଟେ ଭଲରେ ଆସେନି ଆଉ।
ଓହୋ। ସାହାଯ୍ୟ
ହଁ
ହଁ ମୁଁ ବି କରୁଛି।
ମୁଁ ବି କରୁଛି ମୁଁ ବି କରେ ମୁଁ ପ୍ରାୟ ମାନେ
ଆଉ ଆଉ କଣ କଣ ତାର ରୋଷେଇ ହେଇଛି କିିଲୋ।
ରୋଷେଇ ସେମିତି କିଛି ଆସିନି ନର୍ମାଲ ମାନେ ରୁଟି ଚା ଫା ସବୁ ଆସେ। ତରକାରୀ ଫରକାରୀ ବନେଇ ଆସ ପିଠାପଣା ଚକୁଳି ଫକୁଳି ଏମିତି କରିଦିଏ ଆଉ।
ଓହୋ ତାହେଲେ ଜାଣିଛ ତାହେଲେ କିଛି କିଛି ଆଉ।
ହଁ କିଛି ଜାଣିଛି ଆଉ। ଆଉ ଦୀପାବଳି ଦୀପାବଳି ତମର ଏ ପାଳନ କରାଯ ଆ ତାପରେ ଏଇ। ଆମ ଗାଁ ରେ ମାନେ ଭଲରେ ବି କାଳୀ ମାନେ କାଳୀ ମାଙ୍କର ପୂଜା ବି ବହୁତ ଭଲରେ ହୁଏ।
ଓ ହୋ। ତମ ଗାଁ ଟା ବଡ ଗାଁ ଟା ତ ସେଇଥିାଇଁ ବୋଧେ ହୁଏ ଆଉ।
ହଁ ଆମେ ବଡ ଗାଁ ସେ
କହିଲୁ ତ-ତ-ତତେ ଗୋଟେ ପ୍ରଶ୍ନ ତେ ପଚାରୁଛି କହିଲୁ ଦେଖିବା ଦୀପାବଳି ଆମର। କଣ ପାଇଁ ପାଳନ କରାଯାଏ।
ଏଇଟା ସେ ଯଉ ରାମ ମାନେ ଶ୍ରୀରାମ ଭ ଭଗବାନ ଯେତେବେଳେ ବନବାସରୁ ଫେରିଥିଲେ ତାଙ୍କ ଉଦ୍ଦେଶ୍ୟରେ ଏଟା ପାଳନ କରା
ହଁ ସେ ଚଉଦ ବର୍ଷ ବନବାସ କରିକି। ଫେରିଥିଲେ ତ ଯୋଉ ଯୋଉ ଅଯୋଧ୍ୟା କୁ ସେଇଥି ଲାଗି କ ଯୋଉ ହଉଚି ପାଳନ କରା ଜାଣିଚୁ ତାହେଲେ ଆଉ।
ଏମିତି ସବୁ ଆଉ ଆମର ତ ପୁରା ସନ୍ଧ୍ୟା ବେଳ ପୁରା ଆମେ ସବୁ ଛାତ ଉପରକୁ ଯାଉ ତାପରେ ବାଣ ଫାଣ ଫୁଟେଇକି ସେଇଠି ପୁରା ମଜା କରୁ ଫଟୋ ଉଠଉ ରଙ୍ଗୋଲି କରୁ ତାପରେ ପିଠାପଣା ଖାଉ ତାପରେ ଆମେ ବଡ଼ ବଡୁଆ ଯଉ ଆସିଥାନ୍ତି ଆମେ ରାତିରେ ଯାଇକି ମାନେ ତାକୁ ବାଟେଇ ଦେଉ ଏମିତି ସବୁ ଆମର ପାଳନ କରାଯାଏ ଆଉ।
ଓହୋ ହ ହଉ ଆଉ। ଆଉ ବାଣ ଫାଣ ଫୁଟେଇକି ତ ପାଳନ କରା ହୁଏ ଦୀପାବଳି ଆଉ।
ହଁ। ଆଉ ଏ ଏଥର ତୁ ଆମ ଗାଁକୁ ଆସୁ ଦୀପାବଳି।
ହଁ ଦେଖିବା ତମ ତମ ଗାଁରେ ଏ ବର୍ଷ ଆଉ ଆର ଆମ ଗାଁରେ ତମ ତୁ ନହେଲେ ଆସିବୁ ଆର ବର୍ଷ।
ହଁ ତୁ ଏଥର ଆସିକି ଦେଖିକି ଯା ତାପରେ ମୁଁ ଆର ବର୍ଷ ତୋ ସହିତ ଯିବି ଆଉ।
ହୁଁ।
ସବୁ ମାନେ ମାଉସା ମାଉସୀଙ୍କି ବି ନେଇକି ଆସିବୁ ନେଇକି ଆସିଲେ ମୋ-ମୋ ବୋଉ ଟିକେ ଖୁସି ହବ।
ହଁ ହଁ ତୁ ଏ ବର୍ଷ ଆସେ ମୁଁ ଆର ବର୍ଷ ଆଡ଼କୁ ଯିବି ଆଉ। ତୁ ଆଗ ଉଁ। ମୁଁ ଏ ବର୍ଷ ତମ ଗାଁକୁ ଯିବି ତୁ ଏଇଠୁ ଆର ବର୍ଷ ଆମ ଗାଁକୁ ଆସିବୁ ଆଉ।
ହଁ।
ହଁ ତୁ ବି ତମ ଘର ଫ୍ୟାମିଲିକୁ ନେଇକି ଆସିବୁ ହେଲା।
ହଁ।
ଆସିଲେ ମିଶିକି ବାଣ ଫଟେଇବା ମିଶିକି ମଜା କରିବା।
ହଁ। ଏଥର ନିଶ୍ଚୟ ନେଇକି ଯିବି ତୁ ତୁ। ତୁ ମାଉସୀଙ୍କୁ କହିବୁ ନା ମୁଁ ଜଣେଇଦବି ତୁ ଆ ଆସିବୁ ବୋଲି
ହଁ ମୁଁ କହିଦେବି ହଁ ତୁ ବି ନହେଲେ ଟିକେ ଫୋନ କରିକି କହିଦେବୁ ହେଲା।
ହଁ। ତୁ କହିବା ଅଲକା ମୁଁ ଯେହେତୁ ଆମ ଘରକୁ ଆସିବୁ ତ ମୁଁ କହିଲେ ଆଉ ଟିକେ ଭଲ ହେବ ମାଉସୀ ଯଦି ଖୁସି ହେବେ ନାଇଁ ତା ସାଙ୍ଗ ଡା ଅଛି ବୋଲି
ହଁ ହଉ ହଉ ମୁଁ ଫୋନ ଲଗେଇଦେବି ତୁ କହିଦବୁ ଆଉ।
ହଁ। ଆଉ ସବୁ ତୁ ନୂଆ ଡ୍ରେସ କରୁ କି ନାହିଁ?
ଏଇ ଦୀପାବଳୀ କୁ।
ହଁ।
ନାଇଁ ମୁଁ ଦୀପାବଳି ନୂଆ ଡ୍ରେସ୍ କରିନି ତୁ କରୁ?
ହଁ ଦୀପାବଳିକୁ ମୁଁ ନୂଆଁ ଡ୍ରେସ କରେ। ଆମର ପିଣ୍ଡ ଦାନ କରାଯାଏ ନା ସେ ସବୁ ନୂଆ ବସ୍ତ୍ର ପିନ୍ଧିକି କରନ୍ତି।
ନାଇଁ ନାଇଁ ଆମର ନୂଆ ଡ୍ରେସ ହୁଏନି ହଁ କଲେ ହବ ଯେ କଣ ଗୋଟେ କରିବ ବୋଲି ନୂଆ ଡ୍ରେସ ତ ଥାଏ ସେରାକ ପିନ୍ଧି ଦିଏ ଆଉ।
ହଁ।
ହୁଁ।
ଆଉ ଏଥର ତାହେଲେ ଆସିବ ଆମ ଗାଁକୁ ଆଉ।
ହଁ ହଁ ନିଶ୍ଚିନ୍ତ ଭାବରେ ଯିବା ଆଉ। ଯିବା ମଜା କରିବା ଡେଇଁବା ବୁଲି ହେଲା ତୁ କଣ କଣ ବାଡ଼ ଫୁଟଉ?
ମୁଁ ବାଣ ସତ କଥା ମତେ ମେ ଡର ଲାଗେ ମୁଁ କିଛି ଫୁଟେଇ ପାରେନି।
ଓ ଆ ରସୁଣ ବାଣ ତ ବଢିଆ ବାଣ ଆଉ ରସୁଣଥର ଆଣିବୁ ଫଟେଇ ଦବୁ।
ହଁ।
ରସୁଣ ବାଣ ଡିଆସିଲି ବାଣ ବାହାର କେତେ କଣ ବାଣ ବାହାରୁଛି। ଆଉ ସେରା ତ ଣ ଆଉ ଡରମାଡିବନି ରସୁଣ ବଢିଆ ବାଣ ଉଡେଇବୁ।
ହଁ।
ଆଉ
ଆଉ କଣ କହ ଆଉ ଆଉ ସବୁ ପିଠା ତମର ବାଣ୍ଟ କି ନାହିଁ ସାହିରେ?
ନାଇଁ ମୁଁ ସାହିରେ ବାଣ୍ଟୁ ନା ଘରେ ଖାଇଦଉ ତମର ସାହିରେ ବାଣ୍ଟ କି?
ସାହିରେ ମାନେ ଆମର ସେ ମାନେମ ଘର ପାଖ ଲୋକ ମାନେ ଆମ ଘର ପଡୋଶୀ ମାନେ ଯିଏ ଥାନ୍ତି ସେଇମାନଙ୍କୁ ଟିକେ ଦଉ ଆଉ।
ଓହୋ ସେମାନେ ବି ତମ ଘରକୁ ଦଉଥିବେ ଆଉ।
ହଁ।
ହଉ ହଉ ହଉ ଆଉ ତୁ ଏ ବର୍ଷ ଆମ ଗାଁକୁ ମୁଁ ଏର୍ଷ ତମ ଗାଁକୁ ଯିବି ହଉ ମୁଁ ରଖୁଛି ଆଁ
ହଁ ହଁ। ଆସିବୁ ତୁ ଚେଷ୍ଟା କରିକି।
କଲ୍ ଲଗେଇବି।
ହଁ।